ହଁ। ହ୍ୟାଲୋ।
ହଁ ଆଜ୍ଞା କୁହନ୍ତୁ।
ଯୋଉ ଆପଣ ଏବେ ଖାଉନି
ଆଜ୍ଞା।
ମୁ କହିଲି ଆପଣ ଏବେ କୋଉଠି ଅଛନ୍ତି?
ନାଇଁ ମୁଁ ଟିକେ ଆସିଛି ଏଇ ଅଣକା ଟିକେ ଆସିଛି ତ ଏବେ ଆସିକି ଜଷ୍ଟ ପହଞ୍ଚିଲି ଅଧଘଣ୍ଟା ଘଣ୍ଟାଇ ହବ।
ଓଷା କରିଛୁ?
ସାଢ଼େ ମେଘ ହେଉଛି ଆଜ୍ଞା
ହଁ ମେଘ ତ ଜୋର ହଉଛି ଆପଣଙ୍କର ସେଆଡେ ହଉଛି କି?
ହଁ ଆଡେ ମେଘ ବହୁତ୍ ଜୋରେ ବଷୁଛି ମେଘ ଜୋରେ। ଆପଣଙ୍କ ସାଡେ ହଉଛି?
ପ୍ରବଳ ପ୍ରବଳ ବର୍ଷା ହୋଉଛି।
ଆଚ୍ଛା।
ଆଉ।
ନାହିଁ ଆଡ଼େ ବି ଅଧଘଣ୍ଟା ଘଣ୍ଟାଏ ହେବ ମେଘ ପ୍ରାୟତଃ ହେଲାଣି।
ଛାଡିବାରେ ଆଜ୍ଞା ନାଁ ଧରୁନି ଲୋକମାନେ ବହୁତ ହଇରାଣ ହଉଛନ୍ତି ବର୍ଷା ଦିନ ସେ ମେଘ ହବ ଆଉ କଣ କରିବା ନା କହୁନାହାନ୍ତି ଆପଣ?
ଯଉ ଆପଣଙ୍କ ଯଉ ଗାଁ କୁ ଯଉ ଯିବାକୁ ଯଉ ପୁରୁଣା ପୋଲଟି ଥିଲା। ତା ବଦଳରେ କିଛି ନୂଆ ପୋଲ ହେଲାଣି ନା ସେଇ ପୁରୁଣା ପୋଲରେ ଆପଣ ଏବେ କ ଯାଇଛନ୍ତି?
କୋଉ ପୋଲ କହିଲେ ଆପଣ କଉ ପୋଲ କଥା କହୁଛନ୍ତି ମୁଁ ଜାଣିପାରୁନି ଆଜ୍ଞା।
ରାହାଳ ପାଖରେ ଗୋଟେ ପୋହ୍ଲ।
ଆଚ୍ଛା ଆପଣ ଯଉ ଭାକୁଡ ପୋଲ କଥା କହୁଛନ୍ତି ତ ଆପଣ?
ହଁ, ଅ।
ହଁ ସେଇଟା ନୂଆ ଏବେ ହେଇଛି ନା ଆପଣ ବୋଧେ ସେପଟେ ଆସିନାହାନ୍ତି ଆପଣ ଯିବା ଆସିବା କରୁଛନ୍ତି। ପ୍ରାୟତଃ ମୋ ଜାଣିବାରେ କୃଷ୍ଣ ଦାସ ପୁରୁବାଟେ ଆପଣ ଯିବାଆସିବା କରୁଛନ୍ତି।
ହଁ, ହଁ, ହଁ ସେପଟେ ଆଜ୍ଞା ପୋହ୍ଲ ନାହିଁ ପୋହ୍ଲଟା ଅଛି ଆମର ଏକର ଭାକୁଡ଼ ବାଟେ। ପୋହ୍ଲ ଟି ପ୍ରାୟ ନୂଆଁ। ଆଜ୍ଞା ହଁ ପୋହ୍ଲଟି ନୂଆ ହେଇଗଲାଣି ମରାମତି ହେଇଯାଇଛି ପୋହ୍ଲଟି। ଲୋକ ଯିବାଆସିବା କରୁଛନ୍ତି କିଛି ଅସୁବିଧା ନାହିଁ ଆପଣ ଶୁଭୁଛି ନା ଠିକଠାକ୍ ମୋ କଥା ସବୁ? ଆପଣଙ୍କ କଥାଟା ଟିକେ ଶୁଭୁନି ମୋତେ କ୍ଲିଅର୍।
ଏବେ ଶୁଭିଲା?
ହଁ ସୁୁଭିଲା।
ଏ ଟିକେ ବର୍ଷା ହଉଛି ତ ସେଥିପାଇଁ ହଉନି ଟିକେ ନେଟୱାର୍କ ପ୍ରୋବ୍ଲେମ ହଉଛି ଆଉ।
ଆଚ୍ଛା।
ନା ମୁଁ କହିଲି ନାହିଁ ସେ ପୋହ୍ଲଟି ହେଇଗଲାଣି ଲୋକ ଭଲ ଯିବା ଆସିବା କରୁଛନ୍ତି କିଛି ଅସୁବିଧା ନାହିଁ। ମୁଁ ବି ଏବେ ସେଇ ପଟେ ଆ ମୁଁ ବି ସେଇପଟେ ଏଇନା ଆସିଲି କୃଷ୍ଣଦାସ ପୁରୀଆ କୃଷ୍ଣଦାସ ପୁରୁ ପଟେ ଆସିଲି।
ସେ ଭାଉଜ ସ୍କୁଲ ଭାଉଜ ଭାଉଜଉ ସ୍କୁଲ୍ରୁ ଫେରିଲା ବେଳେ ତାଙ୍କ ସହିତ ମୁଁ ଆସିଲି।
ମୁଁ କହିଲି ଆପଣଙ୍କ ଭାଉଜ ସ୍କୁଲର ଟିଚର ଅଛନ୍ତି ବୋଧେ?
ହଁ, ହଁ ସେ ଏଇ ଶିପୁରା ସ୍କୁଲରେ ଟିଚର୍ ଅଛନ୍ତି। ତାଙ୍କର ବା ସାଢେ ବାରଟା ବେଳେ ଛୁଟି ହେଲା ଯେହେତୁ ଛୁଟି ହେଲା ମୁଁ ତାଙ୍କ ସହିତ ଆସିଲି ଘରକୁ ଆଉ।
ତାହେଲେ ତମ ଭାଉଜ ଏବେ ଶିକ୍ଷକତା କରୁଛନ୍ତି ନାଇଁ ମୁଁ କହିଲି ତମ ଭଉଜ ଏବେ ଶିକ୍ଷକତା କରୁଛନ୍ତି।
ପ୍ରାୟତଃ ବର୍ଷେ ଦେଢ଼ ବର୍ଷ ହେବ ଶିକ୍ଷକତା କଲେଣି।
ହୁଁ।
ହଁ।
ଆଗ ଅପେକ୍ଷା ଏବେ କିନ୍ତୁ ନାରୀ ମାନେ ବେଶୀ ଅ, ଆଗକୁ ବଢିଲେଣି। ଆଗେ ଘରୁ ବାହାରୁ ନଥିଲେ। ଏବେ ଯା ହୋଉ ସବୁ ପ୍ରତ୍ୟେକ କ୍ଷେତ୍ରରେ ସବୁ କ୍ଷେତ୍ରରେ ସେ ସେ ଶିକ୍ଷକତା ହଉ ବା କମ୍ପ୍ୟୁଟର କ୍ଷେତ୍ରରେ ହଉ ସବୁ କ୍ଷେ
ହଁ ପ୍ରତ୍ୟେକ ପ୍ରତ୍ୟେକ କ୍ଷେତ୍ରରେ ଏବେ ନାରୀ ନିଯୁ ନିଯୁକ୍ତି ପାଇଲେଣି।
ନାରୀ ସଶକ୍ତିକରଣ ହଉଛି ଆଉ।
ହଁ ନାରୀ ସଶକ୍ତିକରଣ ହଉଛି ଏବଂ ଏବେ ନାରୀମାନେ ଏବେ ମଧ୍ୟ ପୁଡୁଷ ପୁରୁଷଙ୍କୁ ପଛରେ ଛାଡ଼ି ଆଗକୁ ମାଡ଼ିବାରେ ଲାଗିଛନ୍ତି। ପୁରୁଷ ପୁରୁଷ ଅପେକ୍ଷା ନାରୀ ଏବେ ବହୁତ କ୍ଷେତ୍ରରେ ଉନ୍ନତି ଲାଭ କରୁଛନ୍ତି ଆପଣ ଜାଣିଛନ୍ତି ନା?
ହଁ। ଓ ନାରୀ ମାନେ ତ ନାରୀ ମାନେ ଖାଲି ଚା- ଚାକିରି କରୁନାହାନ୍ତି ନାରୀ ମାନେ ଘରର କାମ ମଧ୍ୟ କରୁଚନ୍ତି। ଘରର କାମ କ- କରିକି ମଧ୍ୟ ହଁ ସେମାନେ ତାଙ୍କ କ- କର୍ମକ୍ଷେତ୍ରକୁୁ ଯାଇକି କାମ ସାରିକି ତା ସହିତ ପିଲା ଛୁଆ ସମସ୍ତିଙ୍କି ଦେଖୁ
ସୁନିଶ୍ଚିନ୍ତ ସୁନିଶ୍ଚିନ୍ତ।
ନାରୀ ମାନଙ୍କ ତୁଳନା କରିବା ଭୁଲ। ସେମାନେ ବହୁତ ଆଗରେ। ମୁଁ କହିଲି ନାରୀ ମାନଙ୍କ ସହିତ ତୁଳନା କରିବେ ଭୁଲ।
ହଁ ସେମାନେ ବହୁତ ଆଗରେ ଅଛନ୍ତି ଆଜ୍ଞା।
ହୁଁ। ଆପଣଙ୍କ ଗ୍ରାମରେ କେତେ ମାନେ ଏମିତି କେତେ ସବୁ ମହିଳା ମାନେ ଏବେ କର୍ମ ନିଯୁକ୍ତି ପାଇଚନ୍ତି।
ଆମ ଗାଁରେ ପ୍ରାୟତ ହଜାର ପ୍ରତିଶତରୁ ପ୍ରାୟ ମୋମ୍ ଛଅଶହ ପ୍ରତ ପ୍ରତିଶତ ଲୋକମାନେ ନିଯୁକ୍ତି ପାଇଗଲେଣି। ଆ, ଉଁ,। ଝିଅମାନେ ବା ଝିଅମାନେ ବି ନିଯୁକ୍ତି ପାଉଛନ୍ତି ଏବଂ ମହିଳାମାନେ ଭଲ ଇ- ନିଯୁକ୍ତି ପାଉଛନ୍ତି। ଆଉ ଆଗ ଅପେକ୍ଷା ଆ ଗେ ସବୁ ଗାଁ ର ସବୁ ଲୋକମାନେ କଣ କହନ୍ତି ଏଇ ତା ବୋହୁ ଯିବ ସେଠି ଚାକିରି କରିବ। ଆଉ ସେମି ତିକା ମନୋଭାବ ଯାହା ହଉ କ-ଲୋକମାନଙ୍କ ମଧ୍ୟରେ ଦେଖିବାକୁ ମିଳୁନି। ଏଇଟା ଗୋଟା
ହଁ, ହଁ। ସରକାର ବି ଏବେ ନାରୀ ମାନଙ୍କ ପାଇଁ ବହୁତୁ କାର୍ଯ୍ୟକ୍ରମ ସବୁ ଉ, କଲେଣି ଯେମିତି କି ସ୍ଵୟଂସହାୟକ ଗୋଷ୍ଠୀ ଦ୍ଵାରା ହଁ ସେମାନେ ପଇ ସା ଆଣିକି ଋଣ ବିନା ଋଣରେ ବି ବେଳେ ବେଳେ ତାଙ୍କର ଋଣ ଟା ଆସୁଛି। ସୁଜିହେଇ ତାକୁ ବି ସୁଝିଦିଅନ୍ତି। ସେମାନେ ତାଙ୍କର ନିଜର ଗୋଟେ ଅ, ବିଜନେସ୍ କରିପାରୁଚନ୍ତି ସେମାନେ।
ହଁ ନାଇଁ ଏବେ ବି ଆମର ଯୋଉ ଅ, ଭାର ଓଡ଼ିଶା ସରକାରଙ୍କର ଯୋଉ ଆମର ସୁଭଦ୍ରା ଯୋଜନା ଏହା ପାଇବା ଦ୍ଵାରା ମଧ୍ୟ ମଳା ମହିଳାମାନେ କିଛିଟା ନିଯୁକ୍ତି ପାଇପାରୁଛନ୍ତି ଏବଂ କିଛିଟା ଲୋକଙ୍କୁ କାର୍ଯ୍ୟ କ୍ଷମ ମଧ୍ୟ କରାଇ ପାରୁଛନ୍ତି। ଯେପରିକି ମହିଳାମାନେ ଏ କୁକୁଡ଼ା ପାଳନ ହଉ କିମ୍ବା ଆମର ଘରେ ଟେଲର୍ ମେସିନ୍ ପକେଇ ହଉ। କିମ୍ବା ଆମର ଆମର ଯୋଉ ପତ୍ର ମେସିନ୍ ହଉ ଏହା ଦ୍ୱାରା ପକେଇ ନି ଜେ ନିଜେ ନିଜର ଗୁଜାରଣ ମେଣ୍ଟ ମେଣ୍ଟେଇବା ଦ୍ୱାରା ଏବଂ ଅନ୍ୟ ପାଞ୍ଚ ଜଣଙ୍କୁ ମଧ୍ୟ ନିଯୁକ୍ତି ପ୍ରଦାନ କରୁଛନ୍ତି ଏଟା ଆପଣ ଜାଣିଛନ୍ତି ନା ସୁଭଦ୍ରା ଯୋଜନା ବିଷୟରେ?
ଗୋଟେ ପୁରୁଷ ରୋଜଗାର କରୁଥିଲା। ସେ ପୁରୁଷ ରୋଜଗାରରେ ପରିବାର ଚଳି ପାରୁନଥିଲା ଚଳୁଥିଲା କିନ୍ତୁ ଏତେ ମାତ୍ରାରେ ଭଲ ସେ ଖାଇ ପିଇ ବଳିଳା ବେଳକୁ ହଉନଥିଲା ଏବେ କିନ୍ତୁ ପୁରୁଷ ସହିତ ମହିଳା ମାନେ କାନ୍ଧ କୁ କାନ୍ଧ ମିଶେଇକି ଯେତେବେଳେ ରୋଜଗାରଟି କରୁଛନ୍ତି। ପରିବାରର ଗୁଜୁରାଣ ମେଣ୍ଟି ଯାଉଛି ତା ସହିତ ସେମାନେ ଆଗାମୀ ଭବିଷ୍ୟତକୁ କେମିତି ତାଙ୍କର ଉନ୍ନତି କରିବେ ବା ପିଲାଙ୍କୁ ଭଲ ପାଠ ପଢେଇବେ ଭଲ ଶିକ୍ଷା ଦେବେ। ସେଥିପାଇଁ ବି ତାଙ୍କର ସେଇଟା ସାହାଯ୍ୟ ହଉଛି। ମହିଳା ମାନେ କାହା ପାଖରେ ନିର୍ଭର ହେଇକି ରହନା ନିଜେ ନିଜର କାମ କରିଚାଲ ତୁମେ।
ହଁ।
କାନ୍ଦୁଛି ତୁ କଣ ପାଇଁ ମାନେ।
ହଁ କୁହନ୍ତୁ ଶୁଭୁନି ଆପଣଙ୍କ କଥାଟା ଆପଣ ଟିକେ କ୍ଲିଅର୍ କୁହନ୍ତୁ।
ମୁଁ କଇଲି ଆପଣଙ୍କୁ ଏବେ କଣ ଲାଗୁଛି କି ମହିଳା ସଶକ୍ତିକରଣର କାରଣ କଣ ମାନେ ଏତେ ମହିଳା ମାନେ ଆଗକୁ ଯାଉଛନ୍ତି ମହିଳା ମାନେ ଆଉ ଆଗ ଭଳି ଆଉ ଭଗବାନ ଘର ଭିତରେ ରହି ଚୁଲି ଫୁଙ୍କୁ ନାହାନ୍ତି। କିନ୍ତୁ ଏଇ ସବୁ ପରିବର୍ତ୍ତନ ର କାରଣ କଣ?
ମୁଖ୍ୟତଃ ଏହିସବୁ ପରିବର୍ତ୍ତନର କାରଣ ହଉଛି ମହିଳାମାନଙ୍କ ମନରେ କିଛିଟା କରିବାର ଆଶା ଜାଗୃତ ହଉଛି ଏବେ ଏବଂ ସେ ଚାରିିକାନ୍ଥ ଭିତରେ ନିଜକୁ ଆବୃତ କରିବାକୁ ଚାହୁଁନାହାନ୍ତି।
ହୁଁ।
ବିଭିନ୍ନ କ୍ଷେତ୍ରରେ ସେ ଆଗକୁ ଯିବାକୁ ଚାହୁଁଛନ୍ତି।
ସେଥିପାଇଁ ସେମାନଙ୍କର ପରିବାର ସ୍ଵାମୀ ଏମାନଙ୍କର ତ କିଛି ସାଥ ନଥିଲେ ସେମାନେ ତ ଆଗକୁ ବଢି ପାରିବେନି।
ଶୁଣନ୍ତୁ ଜଣେ ପରି ଜଣେ ମହିଳାକୁ କିମ୍ବା ଜଣେ ନା ନାରୀକୁ ଆଗକୁ ବଢିବାକୁ ହେଲେ ବିଭିନ୍ନ ବିଭିନ୍ନ ପ୍ରକାର ବାଧାବନ୍ଧକ ସୃଷ୍ଟି ହୋଇଥାଏ ଯେପରିକି ପରିବାର ଏବଂ ସମାଜର ଖାସ୍ କରି ସମାଜର ଚାପ ଜଣେ ନାରୀକୁ ତାର ଇଚ୍ଛା ଥିଲେ ବି ତାର ଇଚ୍ଛା ଶକ୍ତିକୁ ମାରିଦିଏ।
ଆମେ ତ ଜାଣିଥିବେ ଆଗେ ଆଗେ ସ୍କୁଲ ରେ ସବୁ ଝିଅ ପୁରୁଷ ସଂଖ୍ୟା ଅଧିକ ଥିଲା ଝିଅ ମାନେ ଗୋଟେ ଗଟେ କିମ୍ବା ଦିଟା ଏମିତି ଥିଲେ କିନ୍ତୁ ଏବେ ଏବେ ନାରୀ ପୁରୁଷ ସବୁଆଡେ ସମାନ। ହୁଁ ବୁଝୁଛନ୍ତି ନା ନାହିଁ ଏମିତି କିି ଆମର ବିଧାନସଭାରେ ମଧ୍ୟ ତେତିଶ ପ୍ରତି ପ୍ରତିଶତ ନାରୀ ମାନଙ୍କର ରହି ମାନେ ସଂଖ୍ୟା ସଂରକ୍ଷଣ ହେଇକି ରହିଛି ନାରୀ ମାନେ ତେତିଶ ପ୍ରତିଶତ ମାନେ ସେଟା ଗ୍ରହଣ କରିପାରିବେ ବୁଝିପାରୁଛନ୍ତି ନା। ଏ ତ ସବୁ କ୍ଷେତ୍ରରେ ନାରୀ ମାନଙ୍କୁ ଆଗକୁ ବଢେଇବା ପାଇଁ ସରକାର ବହୁତ ସାରା ପଦକ୍ଷେପ ନେଉଛନ୍ତି ଖାଲି ତ ପରିବାର ନୁହଁ ସରକାର ମଧ୍ୟ ନାରୀ ମାନଙ୍କୁ ଆଗକୁ ବଢବା ପାଇଁ ଉଁ ସଂକଳ୍ପ ନେଇଛନ୍ତି।
ହଁ।
ଆଉ ଶୁଣିକି ଖୁସି ଲାଗିଲା ଆପଣଙ୍କ ଭାଉଜ ଶିକ୍ଷକତା କରୁଛନ୍ତି। ତ ସେ କାହା ଉପରେ ନିର୍ଭରଶୀଳ ନୁହେଁ ନିଜ ରୋଜଗାର ନିଜେ ମାନେ କରିକି ନିଜ ପରିବାର ପୋଷୁଛନ୍ତି ନିଜ ଖର୍ଚ୍ଚ ନିଜେ ତୁଲଉଛନ୍ତି।
ହଁ ସେ ଯାହା ବି ହେଲେ ଯେତିକିଟା ଇନକମ୍ କରୁଛନ୍ତି ବା ଏତିକିଟା ତାଙ୍କର ରୋଜଗାର କରୁଚନ୍ତି ସେ କାହା ଉପରେ ନିର୍ଭରଶୀଳ ନୁହେଁ ମୋଡ଼ କହିବା କଥା ଏ ଯୋଉ କହନ୍ତି ମାନେ ସବୁ ଜଣେ ନାରୀଟିଏ ରୋଜଗାର ଯଦି କଲା ସେ କାହା ଉପରେ ନିର୍ଭରଶୀଳ ନୁହଁ। ଆଉ ଯଦି ପୁରୁଷଟେ ରୋଜଗାର କଲା ସିଏ କାହା ଉପରେ ନିର୍ଭରଶୀଳ ନୁହଁ କଣ ପାଇଁ କହୁନାହାନ୍ତି ଏଟା? ନାରୀ ମାନେ ଜଣେ ପରି ଜଣେ ପୁରୁଷ ହିଁ ପରିବାରକୁ ସମ୍ଭାଳିବ ଏଟା କୋଉ ଶାସ୍ତ୍ରରେ ତ ଲେଖାଯାଏନି। ନାରୀର ମଧ୍ୟ ହକ୍ଦାର ରହିବା ଦରକାର ଗୋଟେ ପରିବାରକୁ ସମ୍ଭାଳିବା ଗୋଟେ ଘରଟିକୁ ସମ୍ଭାଳିବାର। ବୁଝି ପାରୁଚନ୍ତି ନା ଆପଣ ମୋ କୋ ମୋର କହିବା କଥା ଗୁଡ଼ା? ହାଲୋ ହାଲୋ। ହାଲୋ। ହାଲୋ।
ସମସ୍ତଙ୍କ ଭ ହାତ ଦେଇଚନ୍ତି ସମସ୍ତିଙ୍କି ଗୋଡ଼ ହେଇଚନ୍ତି ହାତ ଗୋଡ଼ ଅ ମୁଣ୍ଡ ସମସ୍ତିଙ୍କି ଦେଇଚନ୍ତି। ହଁ ହାଲୋ ଏଇଠି ଟିକେ ନେଟୱର୍କ ପ୍ରୋବ୍ଲେମ ଅଛି ତ ସେଥିପାଇଁ।
ହଁ ହାଲୋ।
ସମସ୍ତ ସମାନ ହାତ ଗୋଡ଼ ସବୁ ଦେଇଚନ୍ତି ତ ପାର୍ଥକ୍ କିଣାକିଣି କିଛି ନାଇଁ ଆମେ ବି ଖାଉଚୁ ପୁରୁଷ ବି ଖାଉଚନ୍ତି ନାରୀ ବି ଖାଉଚନ୍ତି ତ ସବ ପାର୍ଥକ୍ୟ ଆ ଦେହରେ କିଛି ନାଇଁ। ହେଲା କିନ୍ତୁ ସମାଜ ତାଙ୍କୁ ପାର୍ଥକ୍ୟ କରେଇ ଦେଇଚି ସମାଜର ଏଇଟା ହଉଚ ଟ ଅନ୍ଧବିଶ୍ୱାସ ହେଲା ଆଉ କିଛି ନୁହେଁ ଆଗେ କହୁଥିଲେ ନାରୀ ମାନେ ବାହାରକୁ ଯିବେନି। କିନ୍ତୁ ଏବେ ନାରୀ ମାନେ ପ୍ରମାଣ କରିକି ଦେଖେଇ ଦେଇଚନ୍ତି।
ହଁ।
ନାରୀ
ନାଇଁ ଆପଣ ନାଇଁ ଆପଣଙ୍କ କହିବା କଥା ଟା ମୁଁ ବୁଝୁଚି। ମୋ କହିବା କଥା ଗୋଟେ ପରିବାରକୁ ଚଳେଇବାକୁ ହେଲେ ପୁରୁଷର ଯେତିକି ଅ ଅଧିକାର ରହିବା ଦରକାର ଏବଂ ନାରୀଙ୍କର ମଧ୍ୟ ସେତିକି ଅଧିକାର ରହିବା ଦରକାର।
ନାରୀ ମାନେ ଯୋଉ ରୋଜଗାର ଯୋଉ ଯୋଉ ନାରୀ ମାନେ ରୋଜଗାର କରୁନାହାନ୍ତି ସେମାନେ ଯେତବଳେ ଘରେ ରହିକି ଘରର ଯାବତୀୟ କାମ କରୁଚନ୍ତି ପୁ ମାନେ ଗୋଟେ ଚାକରାଣି କି ଯଦି ତମେ ଘରେ ରଖୁଚ ଖାଲି ରୋଷେଇ କରିବାକୁ ଆଉଚି ମାସକୁ ପାଞ୍ଚ ଛଅ ହଜାର ନଉଚି। ସେ ରୋଷେଇ କରିବା ଲୁଗା ସଫା ଆଇରନ୍ କରିବା ଘରର ଝାଡ଼ୁ ମାରିବା ସବୁ ପ୍ରକାର କାମ କରୁଚନ୍ତି ତାଙ୍କର ଯଦି ଦରମା ଦେଖିବ ସେ ଚାଳିଶି ପଚାଶ ହଜାର ହେଇଯିବ ବୁଝୁଚନ୍ତି ନା ନାଇଁ? ତ ଖାଲି ଖାଲି ଯୋଉ ନାରୀ ମାନେ ରୋଜଗାର କରୁଚନ୍ତି ସେମାନଙ୍କୁ ଉ ଉ ଉ ଆ ଆଗୁକୁ ବଢ଼େଇବା କଥା ସେମାନେ ନୁହେଁ ଯୋଉମାନେ ଅ ଅ ଅ ଗୁଁ ଗୃହିଣୀ ସେମାନଙ୍କ ବି ଗୋଟେ ଗୋଟେ ରୋଜଗାର କରୁଚନ୍ତି ଜାଣିକି। ସେମାନେ ଘରର କିଛି ଖର୍ଚ୍ଚ ଟାକୁ ନିଜେ ବି ରଖି ଦଉଚନ୍ତି।
ଆପଣଙ୍କ କହିବା କଥାଟା ଜଣେ ପୁରୁଷକୁ ଯେତିକି ସମ୍ମାନ ଦିଆ ହବା ସ ଦିଆ ଦବ ଦବା କଥା ସମାଜରେ ସେତିକି ନାରୀକୁ ବି ମଧ୍ୟ ଦେବା ଆବଶ୍ୟକୀୟ?
ହୁଁ।
ସମାନ ଅଧିକାରର ସମାନ ଅଧିକାର ଦବା ଆବଶକ୍ୟ। ସରକାରକୁ ମଧ୍ୟ ସମାଜରେ ବସବାସ କରୁଥିବା ସମସ୍ତ ଲୋକଙ୍କୁ ସମାନ ଦୃଷ୍ଟିରେ ଦେଖିବା ଆବଶକିୟ। ଜଣେ ଚାଷୀ ଜଣେ ଚ ଚାଷୀ କଣ ପାଇଁ ଚାଲିକି ଯିବ ବିଲକୁ ଅ ଜଣେ ଚାଷୀ ବି ଫର୍ଚ୍ୟୁନର୍ ନେଇ ବିଲୁକୁ ଚାଷ କରିବାକୁ ଯିବ।
ହଁ। ହଉ ଆଜ୍ଞା ବର୍ଷା ତ ଜୋର ହଉଚି ବୋଲିଚନ୍ତି ନା ଆଉ ଟିକେ ନେଟୱାର୍କ ପ୍ରୋବ୍ଲେମ ରହୁଛି ମୁଁ ଆପଣଙ୍କୁ କାଲି କଥା ହେବି କାଲି ଆପଣଙ୍କ ସହିତ।
ନାଇଁ ଆଜ୍ଞା କାଲି ନୁହଁ ଟିକେ ମେଘ ଛାଡ଼ୁ ବୁଝିଲେ ମୁଁ ଆପଣଙ୍କୁ ଫୋନ୍ କରିବି ଆଉ।
ହଁ।
ଆଜ୍ଞା।